ହ୍ୟାଲୋ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
କଣ କରୁଛ?
କିଛି ନାହିଁ ବସିଚି ଏମିତି ବାହାରେ।
ଆଉ କଣ ଖାଇଛ?
ଆଜି ବିରିୟାନୀ ଖାଇଛି।
ଘରେ କରିଥିଲ ନା ବାହାରୁ ଆଣିକି?
ହୁଁ?
ଘରେ କରିଥିଲ ନା ବାହାରୁ ଆଣିକି?
ନା ଉଁ ଯାଇଥିଲୁ ତ ସେମିତି ବୁଲିବାକୁ।
ଭ ଭଲ ଭଲ ଆଉ।
ହୁଁ।
ଆଉ କଣ? ଏ ବସିଛି ସିମିତି ଏକା ଛାତ ଉପରେ ଆଇକି ଥଣ୍ଡା ପବନ ଖାଉଛି।
ପବନ ଖାଉଛ! ପବନ କିଏ ଖାଆନ୍ତି?
ମୁଁ ମୁଁ ଖାଉଛି।
ଆଚ୍ଛା ହଉ।
ଥଣ୍ଡା ପବନ ଖାଆନ୍ତି ନାଇଁ ଆଉ କଣ ଅନୁଭବ କରୁଛି?
ହଁ ହଁ ଅନୁଭବ
ଅନୁଭବ କରୁଛି ହେଲେ କଣ ହବ ବର୍ଷା କରିପାରୁନି ଆଉ।
ହୁଁ।
ହୁଁ, ଆଉ କଣ କୁହ ପଢ଼ା ପଢ଼ି କେମିତି ଚାଲିଛି?
ମ ହୁଁ ସେମିତି।
ସେମତି ମାନେ କେମତି?
ଏବେ ଭଲ
ହୁଁ ହୁଁ ତମର ଓଡିଆରେ ସମସ୍ତଙ୍କଠୁ ମାନେ ଭଲ କବି କିଏ? ତମର ଓଡିଆ ଯୋଉ ପଢୁଛ ତମକୁ କୋଉ କବି ଭଲ ଲାଗୁଛି କୋଉ କବି ର ଲେଖା ଭଲ ଲାଗୁଛି?
ମତେ କଣ ସେଇଟା ଉପେନ୍ଦ୍ର ଭଞ୍ଜ, ତାପରେ ଗଙ୍ଗାଧର ମେହେର
ହଁ କଣ ପାଇଁ? ଗଙ୍ଗାଧର ମେହେର ଆଉ ଉପେନ୍ଦ୍ର ଭଞ୍ଜକୁ ଭଲ ଲାଗିବାର କାରଣ କଣ? ହୁଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।